ଭାଇ କଣ କ
ହଁ ଲଳିତ ମୁଁ ଅଛି ତମେ କଣ କରୁଛ?
ମୁଁ ବି ଘରେ ଭାଇ।
ଆଛା ଏମିତି ଆଜି କେମିତି ମନେ ପଡିଗଲା?
ମୋର କେତେଦିନ ହେଲା ତମକୁ ଫୋନ କରିବା ପାଇଁ ମନରେ ଆସୁଥିଲା। କିନ୍ତୁ ସମୟ ପାଉନଥିଲି ଆଜି ସମୟ ପାଇଲି ତ। ଆଜି କଲ କରିଦେଲି। କଣ ଖରାପ ଭାବିଲ କି?
ଆରେ ନା ନା ଖରାପ କଣ ପାଇଁ ଭାବିବି? ବନ୍ଧୁ ବନ୍ଧୁ ରେ ଏମିତି ହୁଏ। ଆଚ୍ଛା ତୁମର ଦୈନନ୍ଦିନ ଜୀବନ ଏମିତି କେମିତି ଚାଲିଚି ଏବେ?
ଆରେ ମୋର ଦୈନଦିନ ଜୀବନ ତ ଭାଇ ବହୁତ ବିଜି ଚାଲିଛି। ଘରଠୁ କଲେଜ କଲେଜଠୁ ଘର ହୋଇ ହୋଇ ତ ସମୟ ପଳଉଛି। ଆଉ ମୋର ପର୍ସନାଲ ଲାଇଫ ପାଇଁ କିଛି ସମୟ ଆଉ ବଞ୍ଚୁନି। ଯାହା ଆଜି ଛୁଟି ଦିନ ମିଳିଲା ତ ଫୋନ କରିଦେବି ଭାବିକି କଲ୍ କରିଦେଲି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। କଣ କଣ କରୁଛ ଦିନରେ?
ଆରେ ମୁଁ ତ ସକାଳୁ ଉଠୁଚି ପାଞ୍ଚଟା ବେଳେ ପାଞ୍ଚଟା ରୁ ସାତଟା ଯାଏ ତ ମୁଁ ମୋର ପାଠା ପଢ଼ାପଢିରେ ପଳଉଚି ମୁଁ ଗମେଣ୍ଟ ଜ ପ୍ରିପାରେସନ କରୁଛି ତ ସେଇଥିରେ ପ୍ରିପାରେସନରେ ହିଁ ମୋର ସମୟ ଚାଲିଯାଉଛି। ତାପରେ ସକାଳ ସାତଟରୁ ସାତଟା ଅଧା ଯାଏଁ ମୁଁ ମୋର ନିତ୍ୟକମ ସାରୁଛି ନି ତ୍ୟକର୍ମ କମ ସାରିଲା ପରେ ମୁଁ ସାତଟା ଅଧେରୁ ନଅଟା ଯାଏଁ ଆଉ ଗୋଟେ ଥର ପାଠ ପଢିବା ପାଇଁ ବସୁଛି। ତାପରେ ନଅରୁ ଦଶରେ ମୁଁ ବ୍ରେକ ଫାଷ୍ଟ କରିକି କଲେଜ ପାଇଁ ବାହାରି ଯାଉଛି କାହିଁକି ନା ତୁମେ ତ ଶୁଣିଥିବ ପାଠ ପଢିଲେ ହିଁ ଆମ ଭବିଷ୍ୟତ ଉଜ୍ଜଳମୟ ହେବ ଯଦି ଘରେ ଖାଇକି ଶୋଇବା ତାହେଲେ ଆମ ଭବିଷ୍ୟତ ଆମେ ଗଢି ପାରିବା କି?
ଆରେ ଏଇଟ ଏଇଟା କେମିତି ସମ୍ଭବ ପାଠ ପଢିଲେ ହିଁ ନା ମିଳିବ। ନା କଣ କହୁଛ? ଯଦି କଷ୍ଟ କରିବା ଯଦି କଷ୍ ଷ୍ଟ କରିବା ତ ଆମୁକୁ ସଫଳ ମିଳିବ ନା, ଖାଲି ଖାଲିରେ ମିଳିଯିବ କି?
ଠିକ କଥା ଠିକ କଥା କହିଲ ଭାଇ। କାହିଁକି ନା ଆଜି କାଲି ଯୋଉ ପ୍ରକାର ରେଟ ବଢିଲାଣି ସବୁ ଜିନିଷରେ ଦରଦାମ ବୃ ବୃଦ୍ଧି ହେଲାଣି ଯଦି ଆମେ ଘରେ ଖାଇ ପିଇକି ଶୋଇବା ଅଳସୁଆ ହୋଇକି ତାହେଲେ କିଛି ଆ ଆଗକୁ କରିପାରିବା ନାହିଁ ଏବଂ ଆଗକୁ ସବୁ ଦରଦାମ ବଢିକି ଆମେ ରାସ୍ତାକୁ ଚାଲି ଆସିବା। ସେଇଥିପାଇଁ ପାଠ ପଢିକି ଯଦି ଏବେଠୁ ହିଁ ଆମେ ଆଗ ପାଇଁ ଭବିଷ୍ୟତ ପାଇଁ ରେଡି ହେବା ତାହେଲେ ଆମକୁ ଆଗକୁ କିଛି ବି ଅସୁବିଧା ଆସିବ ନାହିଁ ଆମକୁ ଯାହାକୁ ଯାହା ଇଛା ଆମେ ଯୋଗାଇ ପାରିବା। ହଁ ନା ନାଇଁ?
ହଁ ସତେ କହିଲ ଲଳିତ। ମୋର ତ ଆଜିକାଲି ସେମିତି କିଛି ଭଲରେ ଚାଲୁନି ଦିନ ଗୁଡାକ। ବହୁତ ଖରାପ ଯାଉଛି ମୋର।
ହ ଆଚ୍ଛା ଆଚ୍ଛା କଣ ଅସୁବିଧା ଭୋଗୁଛ ଭାଇ ତୁମେ ଯଦି ତୁମେ କହିବ ତାହେଲେ ଯଦି ମୁଁ ସାହାଯ୍ୟ କରିପା ରିପାରିବି ତ ମୁଁ ନିଶ୍ଚୟ କରିବି ତୁମେ କିଛି ଖରାପ ନ ଭାବିବି କି ଜଣେଇବ ଯଦି ଜଣେଇ ପାରିବ ମତେ।
ଆରେ ନା ନା ଦୈନନ୍ଦିନ ମୋର ଯଦି କିଛି ପ୍ରତିଦି ପ୍ରତ୍ୟେକ ଦିନ ଦେହ ବି କିଛି ଭଲ ରହୁନାହିଁ ଖାଲି ବାନ୍ତି ହୋଇଥାଏ ମୁଣ୍ଡ ବୁଲେଇ ଲାଗିଥାଏ। ତ କଣ କରିବା କିଛି ଭଲ ଲାଗୁନାହିଁ ମତେ।
ଆଛା ଆଛା। ତ ଯାଇକି ତୁମେ ମେଡିକାଲରେ ଚେକଅପ୍ କରିଲ କି ନା ଘରେ ଖାଲି କି ରୋଗ ହୋଇଛି ବୋଲି ଯାଇପାରୁନ!
ଆରେ ନା ନା ମୁଁ ତ ମେଡିକାଲ ଯାଇକି ଚେକଅପ୍ କରିଦେଲିଣି ଡକ୍ଟର ମେଡିସିନ କେତେକ ଦେଇଛନ୍ତି କିନ୍ତୁ ଖାଇସାରିଲିଣି ଏବେ ହେଲେ ମଧ୍ୟ ଭଲ ହଉନାହିଁ ପୁଣି ଥରେ ଯିବାକୁ ପଡିବ ମେଡିକାଲ।
ଆଛା ଆଛା ମୋ ହିସାବରେ ତୁମେ ଯଦି ଗମେଣ୍ଟ ମେଡ଼ିକାଲ କିମ୍ବା ଗାଁର ଛୋଟ ମୋଟ ମେଡ଼ିକାଲକୁ ଯାଉଛ ତ ମୋ ହିସାବରେ ସେଗୁଡିକୁ ନ ଯାଇ ଗାଁର ସ ବଡ଼ ମେଡ଼ିକାଲ ଯେପରିକି ବ୍ରହ୍ମପୁରରେ ଅଛି ସେହି ବଡ଼ ମେଡି କାଲ କୁ ଯାଇକି ଥରେ ଯଦି ଚେକଅପ୍ କରେଇ ନିିଅ ତାହେଲେ ତୁମ ସ୍ଵାସ୍ଥ୍ୟ ପ୍ରତି ବହୁତ ଭଲ ହବ। କାହିଁକି ନା ଏବେ ଆଜି କାଲି ଯୋଉ ପ୍ରକାର ଦୁନିଆ ହେଲାଣି ହଠାତ୍ କଣ ହୋଇଯାଉଛି ପାଖରେ କିଏ ବି ନଥିବ ତ ବହୁତ ଅ ଖରାପ ସିଚୁଏସନ୍ ଦେଇକି ତୁମ କୁ ଯିବାକୁ ପଡ଼ିବ ବୁଝିଲ!
ହଁ ହଁ ସତ କହିଲ ହଁ ମୁଁ ଭାବିଛି ବ୍ରହ୍ମପୁର ଯିବି ମୁଁ ଭାବୁଛି ଏମକେଜି ଯାଇକି ଦେଖେଇଦେବି ଥରେ। କାହିଁକି ନା ଆମର ଏଇ କାଟୁ ମେଡିକାଲ କିଛି ଭଲ ଡାକ୍ଟର ନୁହଁନ୍ତି ତେଣୁକରି ମେଡିସିନ ଗୁଡାକୁ ଖାଇଲା ପରେ ବି ମଧ୍ୟ କିଛି ଭଲ ହଉନାହିଁ। ପୁଇଁଥରେ ଯୋଉଁଟା ବି ସେଇଟା ଲାଗିଥାଏ। ତେଣୁ ମୁଁ ଭାବୁଛି ଏମକସି ଯାଇକି ଥର ଦେଖେଇମି।
ଠିକ କଥା ଠିକ କଥା ଠିକ କଥା ଭାବିଛ ଭାଇ। କାହିଁକି ନା ଏବେ ଯୋଉ ପ୍ରକାର ହେଲେଣି ସମସ୍ତେ ସବୁ ଲୋକମାନେ ସବୁ କମିଶନ ରେ ହି ଚାଲନ୍ତି ଡାକ୍ଟର ମାନ ବି ଏବେ ଅ ଡାକ୍ତରଖାନା ସହିତ ଔଷଧ ଦୋକାନ ର ଲିଙ୍କ ରଖ ରଖି ଦଉଛନ୍ତି ତ ଡାକ୍ତରଖାନାରେ କମିଶନ ମିଳେ ଏବଂ ଡାକ୍ତର ସେଇ ଔଷଧ କୁ ପ୍ରେସ୍କ୍ରାଇବ କରନ୍ତି ଯଉ ଔଷଧରେ ତାଙ୍କୁ ବହୁତ ଅଧିକ କମିଶନ ମିଳେ ତ ତୁମେ ଯଦି ପାରିବ ତାହେଲେ ଟିକେ ଅଧିକ ଖର୍ଚ୍ଚ ଖର୍ଚ୍ଚ ହେଲେ ହେଉ ସିନା ତୁମେ ଯାଇକି ବ୍ରହ୍ମପୁର ର ବଡମେଡିକାଲ ଯାଇକି ଚେକିଂ କରାଇ ଦିଅ ଯଉ ଯାହା ଫଳରେ ତୁମେ ତୁମର ସ୍ଵାସ୍ଥ୍ୟକୁ ନେଇକି ପୁରା ତମକୁ ସବୁ ଇନଫର୍ମେଶନ ମିଳିଯିବ ଯେ ତୁମକୁ କଣ ପାଇଁ ଏମିତି ପ୍ରକାରର ବାନ୍ତି ମୁଣ୍ଡବୁଲା ହେଉ ଛି ଏବଂ କଣ କଲେ ଯାଇକି ଭଲ ହେବ ଠିକ୍ କଥା ବୁଝିଲନା।
ହଁ ମୁଁ ଜାଣିଥିଲି ଡାକ୍ତର ମାନଙ୍କର ମେଡିସିନ ସହିତ କୌଣସି ସଂଯୋଗ ରହିଥାଏ। ତେଣୁକରି ମୁଁ ମେଡିକାଲ ପାଖ ଔଷଧ ଦୋକାନରୁ ମୁଁ ଔଷଧ ନ କିଣିକି ବସ୍ ଷ୍ଟାଣ୍ଡକୁ ଆସିକି ମୁଁ ଔଷଧ କିଣିଲି ତ ସେଥୁ ଟିକେ କମ୍ ଦର ପଡିଲା ପୁଣି ନେଲା ପରେ ସେ ଡକ୍ଟର କହିଲେ ନାଁ ଏହି ମେଡିସିନ୍ ଷ୍ଟୋରରୁ ଔଷଧ କିଣିଲେ ହବ ନାହିଁ। ମୁଁ ଯୋଉଠି ଲେଖିଛି ସେଇଠି ହିଁ କିଣିବାକୁ ବାଧ୍ୟ ହବ ତେଣୁକରି ପୁଣି ଥରେ ସେ ଔଷଧ ଫେରାଇଲି ପୁଣି ଥରେ ସେଇ ମେଡିସିନ ଷ୍ଟୋରରେ ଯାଇକି ଔଷଧ କିଣିଲି। ଏବଂ ମତେ ପ୍ରାୟ ଦୁଇଶହ ରୁ ଅଢେଇଶହ ଟଙ୍କା ଅଧିକ ଖର୍ଚ୍ଚ ପଡିଲା।
କହୁଥିଲି ନା ଯେ ଡାକ୍ତର ମାନଙ୍କର ଔଷଧ ଦୋକାନ ମାନଙ୍କ ସହିତ ସାମଞ୍ଜସ୍ୟ ରହିଥାଏ। ସେଇଥିପାଇଁ ତୁମକୁ ନର୍ମାଲ ରେଟ୍ ଠାରୁ ଦୁଇଶ ପଚାଶ ରୁ ତିନିଶ ଟଙ୍କା ପାର୍ଥକ୍ୟ ଧରା ପଡ଼ିଗଲା। କାହିଁକି ନା ଏଇ ଦୁଇଶ ପଚାଶ ରୁ ତିନିଶ ଟଙ୍କା ହିଁ ସେଇ ଡାକ୍ତର ଡାକ୍ତରଙ୍କ ପକେଟ୍ କୁ ଯିବ ଯୋଉ ଡାକ୍ଟର ତୁମକୁ ସେହି ନିର୍ଦ୍ଦିଷ୍ଟ ଦୋକାନରୁ କିଣିବା ପାଇଁ ବାଧ୍ୟ କରାଇଥି ଲେ ଏହା ଆଇନଗତ ଅପରାଧ କିନ୍ତୁ କଣ କରିବା। ଡାକ୍ଟରମାନେ କିମ୍ବା ଅନ୍ୟ କୌଣସି ଜାଗାରେ ବି ମୁଁ କେବଳ ତ ରଡାକ୍ଟରମାନଙ୍କୁ ହିଁ ଇଙ୍ଗିତ କରିକି କହିପାରିବିନି ଅନ୍ୟ ସବୁ ଜିନିଷରେ ବି ଏମିତି ହିଁ ହୋଇଥାଏ ସମସ୍ତଙ୍କର ଖୁସ୍ ନିଜ କମିଶନ ସେଟ୍ ହୋଇକି ଥାଏ। ସେଇ ପ୍ରକାରେ ଏହି ଦୁନିଆ ଚାଲିଛି ତ ମୋ ହିସାବରେ ତୁମେ ଏଇ ଡାକ୍ଟର ମାନଙ୍କ ଭରସାନେ ନ ରହିଁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବ ଯଦି ନିଜେକ୍ ସକାଳୁ ଉଠିକି ବ୍ୟାୟାମ ସହିତ କୌଣସି ଟିକେ କାମ କରିକି ନିଜ ଶରୀରକୁ ଯଦି ଫିଟ ରଖିପାରିବ ତାହେଲେ ଏହା ସବୁଠୁ ବଡ଼ ଉପକାର ହେବ।
ହଁ ମୁଁ ଏବେ ସକ୍ ପ୍ରତ୍ୟେକ ଦିନ ସକ୍ ସକାଳୁ ସକାଳୁ ସାଢେ ପାଞ୍ଚଟାରୁ ଉଠୁଚି। ରନିଂ ପ୍ରାୟ ପାଞ୍ଚରୁ ଦଶ କିଲୋମିଟର ରନିଂ ମାରୁଛି। ପୁଣି ଆସୁଛି ସାତଟା ବେଳେ ଯୋଗ କରିଥାଏ ସାତଟା ରୁ ସାଢେ ସାତଟା ଯାଏ ଯୋଗ କରିଥାଏ। ପୁଣି ଆଠୁଟାରେ ମୁଁ ବ୍ରେ ବ୍ରେକ୍ଫାଷ୍ଟ କରିଥାଏ ଏବଂ ଆଠୁଟା ଆଠୁଟା ଅଧେରେ ପୁଣି ଯାଇଥାଏ ଅଫିସକୁୁ। ପୁଣି ଆସିଥାଏ ଘରକୁ ଏମିତି ହିଁ ପ୍ରତେକ ଦିନ ଚାଲିଥାଏ। ତେଣୁକରି ତୁମେ ଏବେ ରନିଂ ଆସୁନ କି ଆଉ।
ଆରେ ନହିଁ ନହିଁ ଯେହେତୁ ମୁଁ ଏବେ ପାଠ ପଢାରେ ଟିକେ ଧ୍ୟାନ ଦଉଛି ସେଇଥିପାଇଁ ଏ ରନିଂ ଯାଇପାରୁନାହିଁ କିନ୍ତୁ ମୁଁ ଆଶା କରୁଛି ଯେ ମୁଁ ଯେତେ ଶୀଘ୍ର ପାରିବି ଏ ପାଠ ର ପାଠ୍ୟକ୍ରମର ସିଲାବସ୍ ଜଲ୍ଦି ସରାଇକି ଅଧିକ ଫିଜିକାଲ ପ୍ରାୟ ଧ୍ୟାନ ଦେବି କାହିଁକି ନା ଚାକିରିରେ ଯେତେ ଦରକାରରୁ ଜଦ ପାଠର ଯେତେ ଆବଶ୍ୟକ। ସେତେ ଖେଳକୁଦା ବ୍ୟାୟାମ ଏବଂ ରନିଂ। ହାଇ ଜମ୍ପ ଲଙ୍ଗ ଜମ୍ପ ଏଗୁଡ଼ିକ ବି ଦରକାର। ଯଦି ଏଇଗୁଡିକରେ ଯଦି ମୁଁ ଫେଲ ହେଇଯିବି। ଉତ୍ତୀର୍ଣ୍ଣ ହେଇପାରିବି ନାହିଁ ତ ମୋର ପାଠ ପଢାରେ ଯେତେ ଭଲ ମାର୍କ ଆସିଲେ ବି ମୁଁ ଉତ୍ତୀର୍ଣ ହେଇପାରିବି ନାହିଁ ସେଇଥିପାଇଁ ମୁଁ ବି ଭାବୁଛି ତୁମ ସହିତ ଆ ଦୌଡ଼ କରିବାକୁ ଯିବି କିନ୍ତୁ ମୋ ହିସାବରେ ଜଗିଙ୍ଗ ନକିକି ଚିତାବାଘ ଭଳି ଦୌଡ଼ିବା ହିଁ ଦେହ ପାଇଁ ଭଲ କାହିଁକି ନା ଯଦି ଆମେ ଚିତାବାଘ ଭଳି ଦୌଡିବା। ତାହେଲେ ଆମର ଫ୍ୟାଟ ଜଲ୍ଦି ଜଲଦି କମିଯିବ। ଏବଂ ଆମେ ଆଗକୁ ବହୁତ ଖୁସି ଜୀବନ ଯାପନ କରିବା।
ହଁ ସତ କହିଲ। କାହିଁକି ନା ଧୀରେ ଧୀରେ ଦୌଡିଲେ ଆଜି ଆଜି ଆଜିିବରେ କିଛି ହବ ନାହିଁ। ଯୋଉ ପ୍ରକାର କମ୍ପିଟିସନ ଚାଲିଲାଣି। ଆର୍ମି ଆର୍ମି ନେଭି ଏଗୁଡିକରେ ମଧ୍ୟ ଧୀରେ ଧୀରେ ଦୌଡିଲେ କିଛି ଲାଭ ନାହିଁ। ଯଦି ଘଣ୍ଟାକୁ ଅ ଯେହେତୁ ଦେଖିଛ ଏସ ଜି ଡ଼ି ରେ ଯେତୁ ପଚିଶ ମିନିଟ ରେ ପାଞ୍ଚ କିଲୋମିଟର କ୍ଲିୟର କରିବାକୁ ପଡିବ ତେଣୁ ଏହା ଧୀରେ ଧୀରେ ଚାହିଁଲେ ସମ୍ଭବ ନୁହେଁ ନା। ସେଥିପାଇଁ ଚିତା ପାଖ ଉପରେ ଦୌଡ଼ିଲେ ହିଁ ଆମ ଆମେ କୌଣସି ଅଗ୍ନିବୀର ନେଭି ଏୟାରଫୋର୍ସ କୌଣସି ଚାକିରୀ ରେ ମଧ୍ୟ ପାଇପାରିବା। ତେଣୁକରି ମୁଁ ଏବେ ଭାବୁଛି ପ୍ରତ୍ୟେକ ଦିନ ଏବେ ରନିଂ ଯିବି ସ୍ପିଡରେ ଦୌଡ କରିବି ଏବଂ ଯୋଗ ବ୍ୟାୟାମ ବ୍ୟାୟାମ ସବୁ କିଛି କରିବି ତମେବି ଆ
ଠିକ କଥା ଠିକ ଠିକ୍ କଥା ଠିକ୍ କଥା ମୁଁ ବି ଭାବୁଛି ଯିବା ପାଇଁ ଏବଂ ତୁମେ ଯେଉଁ ପ୍ରକାର କହିଲ ସେ କଥାକୁ ମୁଁ ବହୁତ ସହମତି ଦଉଛି କାହିଁକି ନା ଏ ଯେବେ ଏଇ ଯୋଉ ପ୍ରକାର ଦିନ ହେଲାଣି ଏସ୍ ଏସ୍ ସି ଜି ଇଡି କିମ୍ବା ଅଗ୍ନିବୀର କିମ୍ବା କୌଣସି ବି କମ୍ପିଟେଟିଭ ଏକ୍ଜାମ ଯେଉଁଥିରେ ଆମକୁ ଫି ଫିଜିକାଲ ଆମର ଦରକାର ସେଇ ଏକ୍ଜାମ ଗୁଡିକରେ ପିଲାମାନେ ପାଠରେ ଯେମିତି ସେମିତି ସାଠରେ ବି ରନିଂ ସହିତ ଲଙ୍ଗ ଜମ୍ପ ହାଇ ଜମ୍ପ ବ୍ୟାୟାମ କରିକି ପୁରା ଦେହକୁ ଶରୀରକୁ ପଥର ଲୁହାରୁ ଆହୁରି ହାର୍ଡ କରିକି ରଖିଥାନ୍ତି ତ ଆମେ ଯଦି ସେ ଆମେ ତ ସେମାନଙ୍କ ଆଗରେ କିଛି ନୁହେଁ। ତ ଆମକୁ ତାଙ୍କ ଭଳି ପରିଶ୍ରମ ଯଦି ବି ନ କରି ପାରିବା। ଫିର୍ ବି ଆମକୁ ଟିକେ ବି ଚେଷ୍ଟା କରିକି ଆମକୁ ଚିତାବାଘ ନହେଲେ ବି ତା ତାଠୁ କମ୍ ବି ଦୌଡ଼ିବାକୁ ପଡ଼ିବ ଯଦି ଆମେ ସେଗୁଡ଼ିକ ଏକ୍ସରସାଇଜ୍ ଏବେଠୁ ପ୍ରାକ୍ଟିସ୍ ନ କରିବା ତାହେଲେ ଆମକୁ ମେନ୍ ଏଜ୍ଜାମ ଦିନ ସେମାନେ ଆମକୁ ପୁରା ଧୂଳି ଚଟାଇ ଦେବେ ତ ତୁମେ କଣ ଭାବୁଛ? ତୁମେ କେବେଠୁ ରନିଂ ଯିବାକୁ ଆରମ୍ଭ କରିବ?
ମୁଁ ତ ବର୍ତ୍ତମାନ ଆରମ୍ଭ କରିଦେଲିିଣି। ଯେହେତୁ ଆମ ବର୍ତ୍ତମାନ ଅଗ୍ନିବୀରରେ ପାଇଲେ ସେମାନେ ବହୁତ ଭଲ ଦୌଡ଼ କରୁଥିଲେ। ମତେ ବି ସଜେସନ ଦଉଥିଲେ ଏମିତି ଦୌଡିବାକୁ। ତ ମୁଁ ବି ଭାବୁଛି ପ୍ରତ୍ୟେକ ଦିନ ଏବେ ଯିବା ମୁଁ ତ ଏବେ ଆରମ୍ଭ କରିଦେଇଥିଲି ତମେ କେବେ ଜଇନ କରୁଛ ମୋ ସହିତ
ଆରେ ମୁଁ ଭାବୁଛି ଏକ ତାରିଖଠୁ ତୁମ ସହିତ ରନିଂ ପାଇଁ ଯିବି। କାହିଁକିନା ଏବେ ମୋର କିଛି କାମ ରହିଯାଇଛି ସେଗୁଡିକ ମତେ ଏକ ତାରିଖ ପୂର୍ବରୁ ସାର ଯେପ କଲେଜ ର ପ୍ରୋଜେକ୍ଟ ଏବଂ କଲେ ରିପୋର୍ଟ ସବୁ ବନେଇବାକୁ ପଡିବ ସେଇଥିପାଇଁ ଏଇ ବ୍ୟସ୍ତବହୁଳ ଜୀବନରେ ମୁଁ ଉଲଝିକି ରହିଯାଇଛି ତ ମୋ ହିସାବରେ ମୁଁ ତୁମ ସହିତ ଏକ ତାରିଖ ଦିନଠୁ ରନିଂ ପାଇଁ ଯାଇପାରିବି। ତୁମେ ମୋ ସହ ମତେ ସାହାଯ୍ୟ କରିବ ତ?
ମୋର ବି ଅଫିସରେ କେତେ ଗୁଡିଏ ପ୍ରୋଜେକ୍ଟ ଅଛି ମୁଁ ବି ଏକ ତାରିଖ ଭିତରେ ସବୁ କିଛି ସରାଇଦେବି ଏକ ତାରିଖରେ ପୁଣି ପ୍ରତ୍ୟେକ ଦିନ ସାଢେ ପାଞ୍ଚଟାରୁ ଦୁଇ ଜଣ ମିଶିକି ରନିଂ କରିବାକୁ ଯିବା କଣ କହୁଛ?
ଠିକ ଅଛି ଠିକ ଅଛି ଠିକ ଅଛି ତାହେଲେ ମୁଁ ଆଜି ସି ମୁଁ ମୋର ଅନଲାଇନ୍ ସପିଂ ୱେବ୍ସାଇଟ୍ରୁ ବାଘ ଭଳି ଦୌଡ଼ିବା ପାଇଁ ଗୋଟେ ଜୋତା ଏବଂ ମୋଜା ସହିତ କିଛି ସାର୍ଟ ପ୍ୟାଣ୍ଟ ର ଅର୍ଡର କରିଦଉଛି। ଯାହା ଫଳରେ ସେଗୁଡିକ ମୁଁ ପିନ୍ଧିକି ତୁମ ସହିତ ଚିତାବାଘଟୁ ବି ବେଶୀ ଦୌଡ ସ୍ପିଡ ରେ ଦୌଡ଼ିବି। ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇକି ବାପା ମାଙ୍କର ନାଁ ରୋଶନ କରିବି।
ହଁ ହଁ ଠିକ କହିଲ ଲଳିତ ହଉ ଲଳିତ ମୁଁ ଟିକେ ରହୁଛି। ଅଫିସରେ ଫୋନ ଆସିଲାଣି ପୁଣି ଥରେ କଥା ହବା।
। ଠିକ ଅଛି ଠିକ ଅଛି ତାହେଲେ ମୁଁ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି କାମନା କରିବି ଯେ ତୁମର ଦୀର୍ଘାୟୁ ଛ ସେଇଥିରେ ତୁମର ଉତ୍ତୀର୍ଣ୍ଣ ହେଉ ଏବଂ ଘରେ ତା ସହିତ ସମସ୍ତଙ୍କ ସହିତ ତୁମେ ଖୁସିରେ ରୁହ ଆଉ ମୁଁ କିଛି ମାଗିପାରିବି ନାହିଁ। । ମୁଁ ଯାହା ମାଗି ପାରିବି।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
ଅଛି ତାହେଲେ ମୁଁ ରଖୁଛି ଫୋନ ଠିକ ଅଛି।